ହ୍ୟାଲୋ।
ହଁ କଣ କରୁଚନ୍ତି?
ଏଇଟି ଶୋଇଛି ଆଉ।
ରା ନିଦ ର ଶୋଇଥିଲା ନା ଏମିତି ଗଡେଇ ହ ପୁଣି ଗଲେ।
ନା ନା ଏବେ ଜଷ୍ଟ ଖାଇସାରଲି ନା। ଖାଇସାରି ଜଷ୍ଟ ପଢୁଛି ଏମତି ଆଉ
ପଢୁଛନ୍ତି।
ହୁଁ।
ଉଁ ହୁଁ କଣ ଖାଇଲେ ଖାଇବାରେ?
ଅଁ ଭାତ, ଡାଲମା, ଜହ୍ନି ଭଜା ଆଉ ଶାଗ ଭଜା, ଛୁନଛୁନା ଶାଗ ଭଜା ଆଉ ସେଉ ବୁନ୍ ଯୋଉ ସେଉ ମିକ୍ସଚର ପକେଇ ଦହିରେ ବନେଇଥିଲି ଦହି ସେଉ। ଆଉ ତାପରେ ଗଟ
ଦହିସେଉ କେମିତି କଣ ବନାନ୍ତି?
ଦହି ଫାଷ୍ଟ ଗୋଟେ ଉଁ--ଜାଗାରେ ଦହି କାଢି ନବା ଯେତିକି ଦରକାର, ତାପରେ ହାଲକା ଟିକେ ପାଣି ଦେଇଦବା ତାପରେ ବିଟ୍ ଲୁଣ ଆଉ ଇଏ ଦେଲି ଚାଟ୍ ମସଲା ଦେଇ ଗୋଳେଇଦେଲି ତାପରେ ତାକୁ ଟିକ୍ କେ ଏ ଶୁଖିଲା ଲଙ୍କା, ଆଉ ତେଲ, ଆଉ ଯୋଉ ସୋରିଷ, ଆଉ କୁହନ୍ତି ସେଟା ଯୋଉ ଇଏ ପତ୍ର ଭୃସଙ୍ଗ ପତ୍ର ଦେଇକି ତାକୁ ଛୁଙ୍କ ଦେଇଦେବେ, ଛୁଙ୍କ ଦେଇ ଗୋଳେଇକି ରଖିଦେବେ। ଖାଇଲା ବେଳକୁ ଖାଲି ଯୋଉ ସେଓ ମିକସଚର ପକେଇକି ଗୋଳେଇକି ଦିଏ ଆଉ। ହାଲ୍ କା ଟିକେ ଲଙ୍କା ଜିରା ଗୁଣ୍ଡ ବି ପକେଇଦିଏ।
ସେମ୍ ଦିଗ ଦନାହିଁ ଦହିଟା ହେନେ ଖଟା ହେଲେ ଭଲ ନାଇଁ ବେଶ୍ ସେ ଖଟା ଦରକାର ନାହିଁ।
ନା ନା, ଯଦି ବେଶୀ ଖଟା ହେଇଯାଇଥିବ। ତା ଦେହରେ ଚିନି ପକେଇଦବ ନହେଲେ ଖାଇ ହବନି ନା।
ହଁ ଆଉ ।
ହୁଁ ଛୁନ୍ ଛୁନା ଶାଗ।
ଛୁନ୍ ଶୁନ୍ ଚୁନଚୁନିଆ ଶାଗ କି?
ହଁ ।
ସୁନ୍ ଶୁନିଆ ଶାଗ ଯୋଉଟା ବେସର ଦେଇ ଭାଜନ୍ତି ତ? ଚାରି ଚାରିପତ୍ରିଆ ।
ହଁ, ଚାରିପତି ଲ ମାନେ ଛୋଟ ଛୋଟ ହେନା ।
ହଁ ହଁ । ପିଆଜରେ ଭାଜ ଜନ୍ତି ଜଣେ ଜଣେ ଏଇ ଯୋଉ ବେସର ମସଲା ବି ଦିଅନ୍ କି?
ନାଇଁ, ମୁଁ ପିଆଜ ଆଉ ରସୁଣ ଦେଇକରି ଭାଜି ଦେଇଥିଲି ଆଜି। ଆଉ ତାପ ରେ ଆଉ ଗୋଟେ କଣ କରିଥିଲି? ହଁ ଭେଣ୍ଡି ଗୋଟା ଭାଜିଥିଲି ମସଲା ଦେଇକିରି ସୋରିଷ ମସଲା ।
ସୋରିଷ ମସଲା ଦେଇକି ଗୋଟା କେମତି ଭାଜିଲ?
ଉଁ ମସଲା ବାଟି ଦେଲି ସୋରିଷ ମସଲା ତା ଧେରେ ଟିକେ ନେଲି ତା ଧେରେ ସୋରିଷ ମସଲାରେ ଟିକେ ହଳଦୀ, ଲୁଣ, ଲଙ୍କାଗୁଣ୍ଡ ଦେଇକରି ତାକୁ ଗୋଳେଇଦେଲି କଞ୍ଚା ମସଲା ନା ଗୋଳେଇ ଦେଲି ହାତରେ, ହାତରେ ଗୋଳେଇ ଦେଇକିରି ଭେଣ୍ଡି କୁ ଧୋଇଦେଲି ଭଲସେ ଧୋଇକି ତାପରେ ତାକୁ ଉ କାଟିଦେଲି ମଝିରୁ ଏମିତି ହାଲକା ଏମତି କାଟିଲି ଯେ ମାନେ ଦିଫାଳ ହବନି। ଯେମତି ତା ଭିତରେ ମସଲା ଟା ରଖିହବ । ସେଇଭଳିଆ ମଝିରୁ ହାଲକା ଟିକେ କାଟିଦେଲି।କାଟିକି ତା ଭିତରେ ସେଇ ମସଲାକୁ ଦେଇକିରି କଡେଇରେ ଟିକେ ତେଲ ପକେଇଦବ। ତାପରେ, ତାକୁ ଭାଜି ଦବ ହେଇଗଲା ।
ଆ ମୁଁ କେବେ ଖାଇନି। ମୁଁ ବି ଥରେ ଏମିତି କରିବି ଆମ ଆଡେ ଭେଣ୍ଡି କଣ ଖାଲି ନର୍ମାଲ ତେଲରେ ଭାଜିଲ ନହେଲେ ଭେଣ୍ଡି ଖଟ ଏତିକି ଛଡା ଆଉ କିଛି ବି ନାହିଁ ।
ଓଟା କିନ୍ତୁ ଏଟା ଭାଜିବ ।
ହଁ ନାଇଁ ଦେଖିଥିଲି କଣ କଲ ଭର ବା ଭେଣ୍ଡି । ସେ ଭେଣ୍ଡି ଭିତରେ ସେ ଗରମ ମସଲା ଏଇ ଯୋଉ ପାଉଡର ମସଲା ପୁରାନ୍ତି ଏମିତି ବେସର ମସଲା ମୁଁ ଜାିନଥିଲି ଆଜି ନୁଆ ସୁ।
ନାଇଁ ଯୋଉଦିନ ବନେଇବେ। ଯେଉଁଦିନ ବନେଇବେ ମୋତେ ଫୋନ୍ କରିଦେବେ ମୁଁ ବତେଇବି ବନେଇଦେବେ।
ମସଲାରେ କଣ ସୋରିଷ ଆଉ ଜି।
ଅ ହଁ ସୋରିଷ ଭା। ଅଧିକ ରହିବ ଜିରା ଫାଗା ଟିକ କ ରହିବ ଆଉ ରସୁଣ ରହ ଆଉ ଅଦା ପକେଇବେନି ସୋରିଷ ମସଲାରେ ଅଦା ଦିଆଯାଏନି ।
ହଁ କିଛି ଲୋକ ଦିଅନ୍ତି ବି ।
ନା ନା ପିଆଜ ପକେଇଲେ ଚଳିବ କିନ୍ତୁ ଅଦା ପକେଇବନି ଅଦା ଟା ଦିଆଯାଇଏନି ସୋରିଷ ମସଲାରେ ।
ଆଁ ଆଉ ସେଥିରେ ଲୁଣ ହଳଦୀ କିଛି ପକେଇବ କି ପିତା ହବନି ବୋଲି ରସୁଣ ମାନେ ବେସର ମସଲା ଟା ।
ହଁ ମାନେ ନା ନା ତାକୁ ଲୁଣ ହଳଦି କେ କୁହନ୍ତୁ ।
ମସଲା ଟା ଯେତେବେଳେ ବାଟିବ ସେଥିରେ ଟିକେ ଟିକେ ଲୁଣ ଟିକେ ହଳଦୀ ପକେଇଦେଲେ ସେ ଯୋଉ ବେସରଟାର ପିତା ଅଂଶ ଟା ମରିଯାଏ ବୋଲି ମୁଁ ଶୁଣିଥିଲି ମୁଁ ବି କେବେ କରିନି ମୁଁ କହିଲି ତମେ ଏଠି ବେସାର କରୁଛ ନା ଯେହେତୁ ଗୋଟାରେ ପକଉଛ ପିତା ଅଂଶଟା ଆସିଲେ ଭଲ ଲାଗିବନି। ମୁଁ କହିଲି ସେଥିପାଇଁ କାଳେ ପକଉଥିବ ନା କଣ।
ନା ନା ମୁଁ ଏକାଥରେ ବାଟିକି ଷ୍ଟକ୍ ରଖିଦିଏ ଫ୍ରିଜରେ । କିନ୍ତୁ ହଳଦୀ ଲୁଣ କେବେ ଦିଏନି ପକେଇକିରି ବାଟେନି ଏମିତି ବାଟିକରି ଫ୍ରିଜ ରେ ରଖିଦିଏ ଯେତେବେଳେ ଦରକାର ପଡେ ମୁଁ ହାଲକା ଟିକେ ଆଣେ ଆଣିକିରି ଯେତେବେଳେ ହେଇ ଭେଣ୍ଡି ମସଲା ଆଦରେ ଆଉ ପୋଟଳରେ ବି ଦେଇକି ଭାଜନ୍ତି
ହଁ ପୋଟଳ ବାଇଗଣ
ହଁ ଏ ସବୁ ରଖି ହଁ କଲରା ଛୋଟ ଛୋଟ କଲରା ବଢିଆ ଲାଗେ ଭାଜିଲେ। କିନ୍ତୁ କିଛିଟା ଲାଗେନି। ହଁ। ଆମର ତ ସପ୍ତାହକୁ ବହୁତଥର। ହୁଁ।
ମୁଁ ସେଇ ମସଲା ସ୍ମେଲ ହବ ବୋଲି ମୁଁ ହିଁ କରେନି କାରଣ ଭିତରେ କଞ୍ଚାଡା ଯାହେଲେ ବି ଟିକେ ମାଛ ଭଜା ବି ଦେଖ ଆମେ ଭାଜିଲେ ଯୋଉପଟୁ ଭାଜି ହେଇଯାଉଛି ଭଲ ଯୋଉଟୁ ଟିକେ ବେଶି ଧର ମସଲା କଞ୍ଚା ରହିଗଲା ଭିତରେ ପଶି ଯାଉଛି ସେଇଠୁ ଟିକେ ସ୍ମେଲ ଲାଗେ ସେଇଥିପାଇଁ ମୁଁ କେବେ କରେନି ମୋର କେମିତି ଲାଗିବ। କେଜାଣି କିନ୍ତୁ ସମସ୍ତେ କୁହନ୍ତୁ
ନା ନା ନାଇଁ ଜାତି ଏମିତି ନ କରିବେ ତାହେଲେ ଆଉ ଗୋଟେ ଉ ପାୟରେ କରିପାରିବେ ସେତିକି ଲାଗୁଛି। କହୁଛନ୍ତି କଢେଇରେ ହାଲକା ଟିକେ ତେଲ ପକେଇଦେବେ ହେଲା ପକେଇକି ଏ ମସଲା ଯୋଉ ସୋରିଷ ମସଲାଟାକୁ ତା ଧେରେ ପକେଇ ପକେଇ ଦେବେ ହେଲା। ପକେଇଦେଲେ ତାପରେ ତାକୁ ତାକୁ ଟିକେ କଷିଦେବେ ଯେମିତି ଖଡିକାରେ କଷିଦେବେ ହାଲକା ଟିକେ ଭାଜିଲା ଭଳିଆ। ମସଲାକୁ। ତା ଦେହରେ ଟିକେ ହାଲକା ଲୁଣ ଆଉ ହଳଦୀ ଆଉ ଲଙ୍କାଗୁଣ୍ଡ ପକେଇକରି ଭାଜିଦବ ଭାଜି ସାରିଲା ପରେ ତାକୁ କାଢିଦବ ଗୋଟେ ଜାଗାକୁ ତାକୁ ନେଇକିରି ବି ମସଲା ଦେଇକିରି ଇଏରେ କରି
କେତେ ସମୟ ଭାଜିବ ସେ ଯୋଉ କଡେଇରେ ମସଲାଟାକୁ କେତେ ସମୟ ଭାଜିବ?
ସୋରିଷ ମସଲା ବେଶୀ ଭାଜିବନି ବେଶୀ ଭାଜିଲେ ପିତା ଲାଗିବ ହାଲକା ଭାଜି
ହାଲକା ଭାଜିକି ତାକୁ ପୁଣି କାଢ଼ିିକି କ ମାନେ ଯାହା କଲରା ଧୋଇଁ ଦେବେ ତାପରେ ତାକୁ କାଟିକି ଭିତର ତା ଯୋଉ ମଞ୍ଜି ଅଂଶ ବାହାର କରିବ ନା ବାହାର କରିବନି ।
ତାହାର ମଞ୍ଜିଟା।
ଯାହାବି ଯେମତି କଲରା ହଉ କି ଭେଣ୍ଡି। ହ ମଞ୍ଜି ଅ
ନା ନା ନା ନା ସବୁ ଥିବ ।
ସେଠୁ ଏମିତି କରିକି ଗୋଟ୍ଟା ପୁରା ବାହାରିବ । ମାନେ ସେଇ ଗୋଟା ହେଇଥିରେ ସିଝିବ ଭଜାରେ
ପକେଇକିରି ଉ ପକେଇଦେଲ ତାପରେ ତାକୁ। ଗଡ଼େଇ ଦବ ଗୋଡେଇ ଦେଲା ଘୋଡେଇକି ସେଠୁ ତାପରେ ତାକୁ ଗୋଟେ ମଝିରେ ମଝିରେ ଭାଜିବ ଟିକେ ସିମ୍ କରିଦବ ଗ୍ୟାସର ଫ୍ଲେମ୍ ଟାକୁ । ସିମ କରିକରି ଭାଜିବ ତାପରେ ଯେମିତି ଦେଖିବ ଟିକେ ହାଲକା ହେଇ ହେଇ ଆସୁଛି ତାପରେ ଘୋଡ଼ଣିି ଆଉ ଘୋଡେଇ ବନି ତାପରେ ତାକୁ ଯେମିତି ଜାରିଲା ଟାଇପର ଭାଜିବ ।
ମୁଁ ତାହେଲେ କାଲି କଲରା ଆଗରୁ ଅଛି ସେ ଖାଉନାହାନ୍ତି କିହିଟା ଭାଜିଲେ ବି କଣ କିହିଲ ଆଜିିକାଲି କଲରା ଭଲ ସେ ସିଝୁନି । ପାଣି ଦେଇକି କର ପୁଣି ପାଣି ଦେଇ ଦେଲେ ବେଶୀ କୁଚୁକୁଚା ହେଇଯାଉଛି ।
ହଁ ଏମିତି ବି ଯଦି ଯଦି କଲରା ନ ସିଝ ତାଲେ କଲରାକୁ ହାଲ ଟିକେ ସିଝେଇକି କାଢିକି ମାନେ ଯେମିତି ଦର ଦର ସିଝା କରିକି କାଢିକିରି ତାହରେ ମସଲା ଦେଇକରି ଭାଜି ପାରିବ । ମସଲାକୁ ବି ଭାଜିିକି କାଢିଦବ। କଲରାକୁ ବି ସିଝେଇକି କାଢିଦବ । ଯଦି ଡାଇରେକ୍ଟ କରିପାରିବ ।
ହଁ ସେମିତି ତାହେଲେ କର ଆଉ ଥରେ ନାଇଁ ଏଇଟା ଥରେ ଯୋଉଟା କହିଲେ କି ଭିତରେ ଦେଇକି ମସଲା ପୁରେଇବ ସେଇଟା ମୁଁ କେବେ କରିନି ଥରେ ନିହାତି ଥରେ ଚେଷ୍ଟା କରିବି ଘର ସମସ୍ତଙ୍କୁ ଖାଇବାକୁ ଦେବି କେମିତି। କଣ ଲାଗୁଛି ତ ସେ କହିବେ। ଭଲ ଲାଗୁଛି। ଭଲ ତ ନିହାତି ଲାଗିବ ସମସ୍ତେ କୁହନ୍ତି କିନ୍ତୁ ମୁଁ ସେ ଯୋଉ ପିଠା ଲାଗିବ କାଳେ ବୋଲି ଭାବିକି କେବେ ବନେଇବି ନଷ୍ଟ ହବ କେହି ଖାଇବେନି ।
ହୁଁ ।
ସେଇଥିପାଇଁ ଟିକେ ଡରରେ ଆଉ କରିନି କେବେ ଆଉ ।
ହଁ ।
ଆଉ । ଆପଣ କଣ ଖାଇଲେ?
ମୋର ସାଧା ଏମିତି ଖାଲି ଭାତ ଡାଲି ଏ ପୋଟଳା ଆଳୁ ସରୁସରୁ କରି ଭାଜି ଦେଇଥିଲି । ଆଉ କଣ ତା ସାଙ୍ଗରେ ଟିକେ ଲେମ୍ବୁ ଲଙ୍କା ଟିକେ ଚିପି ଦେଲେ ହେଇଗଲା ଆଉ କଣ?
ଆଜ୍ଞା ମା ଏଠି ଆସୁନ ହାଲୋ
ହଁ ।
ହୁଁ ।
ରାତିରୁୁ ସେ ପୁଣି ପାଞ୍ଚ ତା ହଉ ହଉ ତାର ଆରମ୍ଭ ହେଇଯିବ ।
ହଁ ।
ବନେଇବା ସବୁ ।
ଆଜ୍ଞା
କ ବନେଇବା ସହି ମଟର ତରକାରୀ ଯଦି କରିବା ମଟର କୁ ବତୁରେଇବା ବୁଟ ତରକାରୀ କଲେ ବୁଟ ବତୁରାଅ ସବୁ ସେ ସବୁ ଜିନିଷ ବତୁରା ବତୁରି ଜିନିଷ ତ ଆଗରୁ କରିଦେଇଥିଲେ ଭଲ କିନ୍ତୁ ସମୟ ଯଦି ନଥିବ ଆଉ କଣ ହ
ହଁ।
ଏମିତି କରିବାକୁ ପଡିବ ଆଉ ମନେ ପଡେନି କରିତେ ରାତିରେ ମୁଁ ମନେ ନ ପଡିଲେ କଣ କରେ ଗରମ ପାଣି ଟିକେ ଦେଇକି ବତୁରେଇ ଦେବି ତାପରେ ଏଇ ଯୋଉ ଖାଇବା ଚଢା ଦେଇକି ତାକୁ ପ୍ରେସର ରେ ସିଟି ମାରିି ଟିକେ ଅଧିକ ଆଠ ଦଶଟା ସିଟି ମାରିଦଲେ ଶିଝି ଯାଏ। କିନ୍ତୁ ପୁରା ରାତି ସାରା ଏଇ ବୁଟ ମଟର ବତୁରେଇବା ପାଇଁ ସମୟ ନଥିବ କି ମନେ ନଥିବ ସେମିତି କରେ। କିନ୍ତୁ ଟେଷ୍ଟ ଟା ସବୁବେଳେ ବତରା ହିଁ ଆସେ। ଠିକ୍ ଅଛି ମୁଁ ଯାଉଛି ଏବେ ବି ବତୁରେଇ ଦେବି ଦିଟା ଆଉ। ରଖୁଛି।
ହଁ ରଖୁଛି।